ହଁ, ହାଲୋ କଣ କରୁଥିଲୁ?
ଏଇଠି ଏଇ ନା ଦି ପରେ ସବୁ ଖାଇବା ପିଇବା ସଇଲା। ବାସନ ମାଜିକି ଏଇନା ଆଶିଚି ଆଉ ଟିକଏ ନାକୁ ଶୋଇବି ବୋଲି ଆଉ।
ଆଚ୍ଛା ଆଚ୍ଛା। ଆଉ ଆଜି କଣ କଣ ଖାଇବା ବନେଇଥିଲୁ ବା?
ମୁଁ ଟି?
ହଁ।
ହଁ ଏଇ ତ ଅ କହୁଥିଲି ସକାଳେ ପିଲାଙ୍କୁ ସବୁ ଖାଇବା କରିକି ଦେଲି। ଆଉ ଏଇନା ହୁଁ ସକାଳେ ଆଜି ଜାଣିଚୁ ନା ନାଇଁ ଲେମନ ଗଲା ଆମର ଭ ମୋ ଝିଅ ଏ ଲ ମନ କହିଲା ମୋତେ ଆ ହଁ କହିଲା ମୋତେ ଭେଣ୍ଡି ତରକାରୀ କରିକି ଦେ। ସେଇଠୁ ସୋୟାବିିନି ସୋୟାବିିନ ବଡ଼ିକି ତାକୁ ଟିକେ ନାକୁ ଭାଜିଦେଲି ତେଲରେ ଏଇ ଭେଣ୍ଡି ଭାଜିଦେଲି। ଆଳୁ ଟିକେ ନ ମସଲାକୁ କଷାକଷି କରିକି ତାକୁ ଟମାଟୋ ଫମାଟ ପକେଇ ତରକାରୀ କଲି। ପରଟା ଆଳୁ ପରଟା ଭାଜିଲି। ଏଇ ଯୋଉ ପରଟା କଲି ଆଳୁ ସରୁ ସରୁ ଭାଜିଲି। ସେଠୁ ଭାତ ଖାଇକି ଗଲେ ଆଳୁ ସରୁ ଭଜାରେ ଦି ଭଉଣୀ ଯାକ।
ସକାଳୁ ଟାରେ ଏତକ ପରିଶ୍ରମ କଲ କି?
ହଁ, ସକାଳୁ କରିବିନି ଆଉ ଛୁଆ ଟା ଯିବେ ଆସିଲା ବେଳକୁ ସାଢେ ତିନିଟା।
କର କରିକି ଦେଲୁ ଖାଇବା ପାଇଁ।
ହଁ ଆଉ ସକାଳେ ଦି ଦିନ ନଷ୍ଟ ହେଇଯିବ ନା। କେତ ସମୟ ଲାଗୁଚି। ସୋୟାବିନ୍ ଗୁଡେ ତ ସାଙ୍ଗେ ସାଙ୍ଗେ ଭାଜି ହେଇଯିବ। ଭେଣ୍ଡି ବି ସାଙ୍ଗେ ସାଙ୍ଗେ ଭାଜି ହୋଇଯିବ।
ହଁ, ଭାଜି ତ ଏଇ ଯ ସୋୟାବିନନ୍ ଟା ଵତୁର ହବ ଚିପୁଡିକି ଭାଜିଲା ବେଳକୁ ଟିକେ
ନାଇଁ ନାଇଁ, ଏଇ ବା ନା ନାଁଇ ଏବାଜକୁ ଆମର କେଉଁଠୁ ଏ ସୋୟାବନ୍ ଆସିଚି? ପୁରା ଛୋଟିଆ ଛୋଟିଆ ସୋୟାବିନ, ଏନ୍ତି ପାଣିରେ ପକଉ ପକଉ ବତୁରି ଯାଉଚି ଆଉ ପୁରା ମାନେ ଛୋଟମାନେ ପୁରା ଟିକ୍ ଟିକ୍ ବଣୀ। ହେଲା। ତ ପାଣିରେ ପୋକଉ ପକଉ ଭୋକ ସିଝି ବତୁରି ଯାଉଚି। ତାକୁ ମାନେ ଟେଷ୍ଟ ବି ବଢ଼ିଆ ଲାଗୁଚି। ତୁ ଯଉଥିରେ ପକ୍ ତେ ପକେଇ ଦବୁ ବଢ଼ିଆ ଲାଗୁଚି। ଆଉ ପରଟାକୁ ସିଏ ସିଏ ଜଣେ ହେଲା ଇଏ ପଖାଳ ଦି ଭଉଣୀ ଯାକ ପଖାଳକୁ ଭଜା ସରୁ ସରୁ ଖାଇଲେ। ଆ ମୁଁ ଏଠୁ ରୁଟି ଚାହା ଟିକେ ଗଜାମୁଗ ମୁଁ ଖାଇଲିି ଏମିତି ଖାଇବାପିବା ସକାଳୁ ଶଇଲା ହ୍ୟାଲୋ।
ହଁ ଦୀପହରେ ରୋଷେଇ
ଦି ପହରେ ସେଠୁ ପୁଣି ବା ଭାତ ଡାଲି ଆଜି କୁନ୍ଦୁରି ଆଳୁ ନୁହଁ ପୋସ୍ ତକ ଦେଇ ତରକାରୀ କରିଥିଲି ବଢ଼ିଆ ଲାଗୁଥିଲା। ହେଲୋ ହୁଁ ମାନ
ହଁ ଆଉ ମାନେ ଭାଜି ଭାଜିଲା ଭଳିଆ ଆଉ ବାଦାମ ପକେଇକି ଆଉ।
ହଁ ହଁ ଭଲ ପୁସ୍ତକ ଫ୍ରିଜ ରେ ରଖୁଛ ନା ନାଇଁ ବାହାରେ ପୋକ ଲାଗିଯାଏ ବାହାରେ ରଖିଲେ।
ନା ଫ୍ରିଜ ଫ୍ରିଜ ରେ ରଖୁଛୁ ନା ହଁ।
ହଁ ଆଉ ତୁ ଯୋଉ ଏବେ ମ ଝିରେ ଯାଇଥିଲୁ ଏଠିକି ଦ୍ଵାରିକା ସେ ଜାଗା ଟା କେମିତି ସବୁ ଭଲ ଦେଖିବା ଭଲ ଲାଗିଲା।
ହଁ ବଢିଆ ଲାଗିବ ମାନେ ଯିବ ଯଦି ହଁ ମାନେ ସବୁ ତ ଭଲ ଯୋଉଠିକି ଯିବ ତମେ ଭଲ ଲାଗିବ କିନ୍ତୁ ଦ୍ୱାରିକାଟା ଭଲ କନ୍ କି ମାନେ ଯୋଉଟୁ ଯୋଉ ଗୁଜୁରାଟ ଲୋକ ବେଶୀ ହେଲା।
ହଁ ହଁ ଗୁଜୁରାଟି ଖାଇବା ତ ମିଳୁଥିବ ଢୋକଲା।
ହଁ ଗୁଜରା ଭୁ ଖାଲି କ ଢୋକଲା ଥେପଲା ଫାପଡା ଏଇ ଏମି ତ ନା ତାଙ୍କର ସବୁ ଆଉ ହେଲୋ।
ହଁ ସେଠି ଯଉ ଆ ସେଠି ଯୋଉ ମାନେ ଯୋଉ ଦ୍ଵାରିକାଧୀଶ ଅଛନ୍ତି ଆଉ ରାଧାରାଣୀ ଅଛନ୍ତି ନା ନାଇଁ ସେଠି।
ରାଧାରାଣୀ ନା ଦ୍ୟାରିକଧୀଶ ତ ଅଛନ୍ତି ହେଲୋ ଆ ରୁ ରୁକ୍ମଣିୀ ମନ୍ ନ୍ଦର ସବୁ ସେପଟେ ହଁ ହଁ ହଁ ସେଇ ରୁକ୍ କ୍ମଣୀ ଙ୍କ ମନ୍ଦିରରେ ମାନେ ସେଠି ବାଇନା ଅଛନ୍ତି ଡାକିବେ କହିବେ ଏଇଠି ଯେ ତମ ପୂର୍ବ ପୁରୁଷଙ୍କୁ ଯଦି ପାଣି ଦବ ସେମାନେ ପାଇବେ ଆସିକି। ତ ଗ୍ଲାସ ଲେଖା ହଁ ସେଠି ପଇସା ଦିଅ ତାଙ୍କୁ ପାଣି ଦାନ କରାଯାଏ ସେଠି ହେଲୋ।
ଆଉ ଯୋଉ ସମୁଦ୍ରରେ ଦ୍ଵାରିକା ବୁଡି ଯାଇଥିଲା କହୁଛନ୍ତି ଯୋଉ ସେ କଣ ଏବେ ବାହାରିବାର ଯୋଉ କହୁଥିଲେ ମାଇ
ଆ ସେଟା ତ ମୁଁ ଜାଣ ଟିଭିରେ ଯୋଉଁ ମୋବାଇଲ ଫୋବାଇଲରେ ଦେଖାଉଛି ଆମର ଯେୋଉ ନରେନ୍ଦ୍ର ମୋଦି ଯାଉଛନ୍ତି ମାନେ ତଳକୁ ବୁଡ଼ିକି ଏଡ଼ା ହଁ। ପାଣି ଭିତରୁ ସତ କି ଏ ଆଇ ମୁଁ କହିପାରିବିନି ହେ୍ଲୋ। କିନ୍ତୁ ମାନେ ଦ୍ଵାରିକା ଟା ଭଲ ଲାଗେ କ କି ସେଟି ସବୁ ସଚୋଟ ଲୋକ। ତାପରେ ଖାଇବା ପିଇବା ବି ତମକୁ ଭଲ ଲାଗିବ ସବୁଆଡ଼େ ପୁରା ସାଧା ଖାଇବା। ଭଲ ଲାଗିବ। ହେଉ ଆଉ ସମୁଦ୍ର ପୁରା ମାନେ ଆମେ ଯୋଉ ହୋଟେଲରେ ରହିଥିଲୁ ନ ଦୀ ଆଉ ସମୁଦ୍ର ମାନେ ଦିଟା ଯାକ ମିଶି ଯାଇଥିଲେ ହେଲା ଏ ଯୋଉ ଇଏ ଗୋମ ଗୋମୁତି ମୁ ନଦୀ କୁହନ୍ତିନି ଗୋମ
ହଁ ଗୋମତି ନଦୀ ହଁ ଗମତି ନଦୀ
ହଁ ସେ ଗୋମତି ନଦି କୁ ଏପଟେ ସମୁଦ୍ର।
ମା ସମୁଦ୍ର ସମୁଦ୍ରଙ୍କ ମନ୍ଦିରରେ ପୁରା ପାଖକୁ ଲାଗିଚି ସମୁଦ୍ର।
ହଁ ହଁ ପୁରା ମନ୍ଦିର ପାଖ ଆଉ ଆଉ ଦ୍ୱାର କାଧିଶ ଦିନକୁ ପଚାଶ ଥର ମାନେ ବଦଳିବ ତାଙ୍କ ଯୋଉ ପତାକା ଟା ବଦଳିବ। ଏଇନା ଦେଖିଥିବ ଆଉ ଗୋଟେ ପତାକା ଲାଗିବ ଏଇନା ଦେଖି
କାହିଁକି ଏମିତି ତାର କିଛି ଅଛି କି ମାନେ କିମ୍ୱଦନ୍ତୀ କି
ହଁ ହଁ ଅଛି ହଁ ହଁ ତାଙ୍କର ପଇତପତକା କିମ୍ବଦନ୍ତୀ କଣ ଅଛି ଆଉ। ଆଉ ମାନେ ହଁ ମାନେ ଭିଡ଼ ସିନା ମାନେ। ଭଲ ଲାଗିବ ଦର୍ଶନ କରିବାକୁ ତାପରେ ଯେଉମାନେ ହୁ ଧର ଲାଇନରେ ନ ଯାଇକି। ଯିଏ ନଯାଇକି ଯଦି ଦର୍ଶନ କରିବାକୁ ଇଚ୍ଛା ନଥିବ ସେମାନେ। ତାଙ୍କ ଆଗ ସାମ୍ନାରେ ଗୋଟେ ହେଇଛି ଗୋଟେ ବଡ ଏମିତି ଅଗଣା ଟାଇପର ବଡ। ଡ ହେଇଛି। ଖୁଣ୍ଟି ଖୁଣ୍ଟି ଉଁ ହେଇଛି ତ ଉପରେ ଠିଆ ହୋଇକି ତୁମେ ଠାକୁରଙ୍କୁ ବି ଦୂରରୁ ଦର୍ଶନ କରିଦେବ।
ହଁ ହଁ।
ଭଲ ଜାଗାଟା।
ଭଲ ଜାଗାଟା ଆଉ ନାଗେଶ୍ଵର ମନ୍ଦିର। ମନ୍ଦିର ବି ସେଇଠି ଅଛନ୍ତି ଆମର ଯୋଉ‌ ଜ୍ୟୋତିର୍ଲିଙ୍ଗ ଯୋଉ ନାଗେଶ୍ଵର।
ନାଗେଶ୍ଵର ମନ୍ଦିର ହଁଁ ଜ୍ୟୋତିର୍ଲିଙ୍ଗ ନାଗେଶ୍ଵର ମନ୍ଦିର ଅଛି ତାପରେ। ହଁ ସେଠିକି ଯାଇଥିଲୁ ନାଗେଶ୍ୱର ମନ୍ଦିର ସେଠି ବି ବଢ଼ିଆ ଲାଗିବ ସେଠି। ନା ନା ନା ପାଣି ଭିତରେ ନୁହଁ ସେ। ହୁଁ ଅଛନ୍ତି ମାନେ ଯେମିତି ରହିବା କଥା ଆଉ ସେପଟେ କିନ୍ତୁ। ସମୁଦ୍ର ଜାଗା ନା ଆଉ ହୁଁ ଉଁ ହଁ ସେଠି ଯାଇ।
ଆଉ କୋଉ କୋଉ ଜାଗା ଅଛି ସେଠି ଦେଖିଲ ନା ନାଇଁ।
ଯୋଉ ପାଣି କହୁଛ। ସମୁଦ୍ର ପାଖରେ ଗୋଟେ ଅଛି ଭଡ଼କେଶ୍ୱର ମନ୍ଦିର ହାଲୋ ସେଠିକି ଯାଇ। ଥିଲୁ ଆମେ ଭଡ଼କେଶର ମନ୍ଦିରକୁ ସେଠି ମାନେ ଏମିତି ଜୋରରେ। ମାନେ ଶିବଲିଙ୍ଗ ବି ହେଇଛି ବହୁତ ଉଚ୍ଚା ହେଲା ଆଉ ଆମେ ଯେତେବେଳେ। ଯାଇଥିଲୁ ସେତେବେଳେ ବର୍ଷା ହେଉଥିଲା ଜୋର୍ ରେ ତ ସେଠି ପହଞ୍ଚି। ଞ୍ଚିଲା ବେଳକୁ ମାନେ। ଏଡେ ଜୋର୍ ରେ ସେ ବର୍ଷା ହଉଥାଏ ସେଠି ତାଙ୍କ ଡମ୍ବୁରୁ ବାଜୁଥାଏ ଆମକୁ ଲାଗୁ। ଥାଏ ଯେମିତି ବର୍ଷା ପୁରା ମାନେ ତା ସାଙ୍ଗରେ ମାନେ ଇଏ ଦେଉଛି ପୁରା। ତା ସାଙ୍ଗରେ ତାଳ ଦେଉଛି। ହଁ ସେମିତି ଲାଗୁଥାଏ ମାନେ ପୁରା ଡମ୍ ଡମ୍ ଡମ୍ ଡମ୍ ହୋଇ ବାଜୁଥାଏ। କାଇଁ ବଢିଆ ଲାଗେ ହଁ। ସମୁଦ୍ର ପାଣି ଆସି ମାଡ ହେଉଥିବ ସେ ମନ୍ଦିର ଚାରିପଟେ ସବୁ ହେଇଛି ବଢ଼ିଆ ସୁନ୍ଦର ସୁନ୍ଦର ମାନେ ପଡ଼ିଛି। ପଥର ଭଳିଆ।
ଏନେ ମାଡ ହେଉଥିବ ଛିଟିକି ଆସି ତମ ଦିହରେ ପାଣି ମାଡ ହେଉଥିବ ମାନେ ବଢ଼ିଆ। ଲାଗିବ ସେ ଜାଗା ଟା ହଁ। ହଁ ତାପରେ ସୋମନାଥ ମନ୍ଦିରଟା ବି ଅଛି ସେଇପଟେ।
ଆଉ ସୋମନାଥ ମନ୍ଦିର ସିଏ ବି ଗୋଟେ ଜ୍ୟୋତିର୍ଲିଙ୍ଗ।
ହଁ ଜ୍ୟୋତିର୍ଲିଙ୍ଗ ସେଠିକି ଟିକେ ଆମେ ଯାଇପାରିଲୁନୁ ଆଉ ଟିକେ ଆମକୁ ସମୟ ହେଲାନି ତ।
ଓ ହଁ ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁମ୍ ଆମ ସାଙ୍ଗେ ଯାଇଥିଲେ ବାବା ଆମ ସେଇ ଶାଶୁ। ସବୁ ଯାଇଥିଲେ ଚାଲିବାକୁ ଟିକେ ଏପଟ ସେପଟ।
ତମେ କଣ ହରିଦ୍ୱାରଠୁ ଯାଇଥିବ ନାଇଁ କି ହରିଦ୍ୱାରରେ ଫାଷ୍ଟ। ପହଞ୍ଚିଥିବ।
ଆମେ ହରିଦ୍ୱାରରୁୁ ଯାଇନଥିଲୁ ହରିଦ୍ୱାରରୁ ତ ଆମେ ଯାଇୁ।
ହଁ ହଁ ନାଇଁ ହରିଦ୍ୱାରରୁ ବଦ୍ରିନାଥ ଯାଇଥିଲୁ ନାଇଁ କି।
ବଦ୍ରିନାଥ ଯାଇଥିଲୁ।
ହଁ ନାଇଁ ଏପଟେ ଯୋଉ। ଗୁଜୁରାଟ ଟା ଦ୍ୱାରିକା ଗୁଜୁରାଟ ହଁ ପୁରା ଦ୍ୱାରିକାରେ ଓହ୍ଲେଇଥିବ ହଁ। ହଁ ହଁ ହଁ ଏଇଟା ପୁରା ସିଧା ଦ୍ୱାରିକାରୁ ଉଠେଇ ବୁଲେଇଥିବ ହଁ। ଠିକ୍ କଥା ଠିକ୍ କଥା ମୋର ଆଉ ମନ ପଡ଼ିଲାନି ମୁଁ ଭାବିଲି କି। ଯୋଉ ବଦ୍ରନାଥ ଯାଇଥିଲୁ ହରିଦ୍ଵାର ଠୁ ସେଇଠୁ। ସେଇଟା ମନେ ଅଛି ତ ମୁଁ ସେୟା ଭାବିଦେଲି ଆଉ ଓହୋ ବଢିଆ ଜାଗା ଟା ଧରିକି ଦ୍ବାରିକା। ଦ୍ବାରିକା ଧିସ ଦେଖିଦେଇକି ଆସିଛ ସେଠି କଣ ଭୋଗ ହୁଏ ଯେମିତି ଆମ ଜଗନ୍ନାଥଙ୍କ ମନ୍ଦିରରେ ଏମିତି ଅ ‌ ଅଭଡା ଭୋଗ ହୁଏ ସେଠି କଣ ସବୁ ଭୋଗ ହୁଏ କି କଣ?
ନାଇଁ ସେଠି ସବ ଠାକୁରଙ୍କ ପ୍ରସାଦ ତ ମେନ୍ ଲବଣୀ ଟା ଆଉ ହାନ‌। ତାଙ୍କର ଯୋଉ ହଁ ହଁ ଲବଣୀ ଟା ସେ ଦ୍ଵାରିକା ରେ ଖାଲି ମାନେ ଯେତେବେଳେ ସକାଳୁ ସକାଳୁ ତମେ ଯିବ ତାଙ୍କର ଜଣେ ବସିଥିବ ପୁରା ଏମ ଲହୁଣୀ ଧରିକି ତାକୁ ଦେବେ। ଆଉ ଆମର ଯୋଉ ଇଏ ତାଙ୍କର ଯଉ ସାଙ୍ଗ କିଏ ଯଉ ସୁଦାମ୍ ହଁ। ହୁଁ ସଖା ସୁଦାମା ସିଏ ଆସିନଥିଲେ କି ଦ୍ୱାରିକା ଦେଖା କରିବାକୁ ତାଙ୍କୁ?
ହଁ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଆସିଥିଲେ।
ସେଇ କିମ୍ବଦନ୍ତୀଟା ଭଲ ଜିନିଷଟା ମାନେ ସମୁଦ୍ର ଭିତରେ ଯୋଉ ସୁଦାମାଙ୍କର ଇଏଟା ଅଛି ଭବନଟା ଅଛି। ସେଠିକି ଯାଇଥିଲୁ ହଁ ସେଠି ବି ଅଛନ୍ତି କୋଉଠି ଦେଖା ହେଇଥିଲେ ସେଇଠି ହେଲା।
ହଁ ହଁ।
ସେଇଟାକୁ ଭେଟ୍ ଦ୍ୱାରିକା କହନ୍ତି ମାନେ ଭେଟ ହେଇଥିଲେ ବୋଲି ହଁ ହଁ ଭେଟ୍ ଦରିକା। ସେଠିକି ଯାଇଥିଲୁ। ସେଠି ମାନେ ତାଙ୍କର ଅଛି ମାନେ ଯେମିତି ସୁଦାମା ଚାଉଳ ଭୋଗ କରନ୍ତି। ସେଠି ଚାଉଳ ଭୋଗ ହେବ।
ଆଉ ସେଇ ଚାଉଳ ଯଦି ଆଣିକି ତମେ ତମ ମାନେ ଯୋଉଠି ପଇସା ରଖ ରଖିବ ମାନେ ଅର୍ଣ୍ଣପୂର୍ଣା ସେ କେବେ ସେ ମାନେ ତୁମର ସରିବନି।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ସେଠିକି ଯାଇଥିଲୁ ହଁ ସେଇ ଜାଗାରୁ ଚାଉଳ ନେଇକି ଆ ହଁ ଚାଉଳ କିଣିକି ନେଇକି ଆସିଛୁ ଆଉ।
ଆଉ ସେପଟେ କଣ ଗମତି ମିଳେପରା।
ହଁ ଗୋମତୀ ଚକ୍ରବା ମିଳେ ଆମେ ସେ ଗୋମତୀ ତଟରେ ଥିଲୁ ସେଠି ସେ ଗୋମତୀ ଚ
ଗୋମତୀ ଚକ୍ରଟା ଯୋଉ ଆଣନ୍ତି କେତେଟା କଣ ଆଣନ୍ତି ସେଠୁ କଣ ଜଣେ କହୁଥିଲେ ତ ଏକୋଇଶିଟା ଗମତି ଚକ୍ର ର ଖିଆ କଥା ତମ ଗଡରେଜ୍ ରେ ରଖିପାରିବ।
ପାରିବ ପାଞ୍ଚଟା ରଖିପାରିବ ସାତଟା ରଖିପାରିବ।
ଇଏ କଣ ଲକ୍ଷ୍ମୀ ଗୋମତୀ ମାନେ କଣ ଲକ୍ଷ୍ମୀ?
ହଁ ସେଇସବୁ ଶାଳଗ୍ରାମ୍ ଯେମିତି ଆମର ସେଇ ତି ଜିନିଷ ଭଳିଆ ସିଏ ଆଉ ଲକ୍ଷ୍ମୀଙ୍କର ଆଉ।
ଓହୋ ଲକ୍ଷ୍ମୀଙ୍କର ସେଇଟା ଗୋଟେ ଇଏ ଆଉ।
ହଁ ରୂପସ୍ଵରୂପ ଟାଇପ୍ ର ଯେମିତି କଉଡି ଗୋମିତି ଚ କ୍ର ଯେମିତି ହଳଦୀ ଏ ସବୁ ଲକ୍ଷ୍ମୀ ସ୍ଵରୂପ ସେମତି ଆଉ। ଆଉ ହଁ କେନ୍ତି ଦେଖିବାକୁ? ସେ ଜାଗା ଯିବ ମାନେ ମନ ପୁରା ଖୁସି ହେଇଯିବ ପୁରା ଶାନ୍ତି ଲାଗିବ କଣ ସମୁଦ୍ରଟା ନା।
ହଁ ହଁ ଆଉ ରୁକ୍ମଣୀ ମନ୍ଦିରରେ ଖାଲି ରୁକ୍ମଣୀ ଅଛନ୍ତି ନା ନାଇଁ?
ହୁଁ ନାଇଁ ରୁକ୍ମଣୀ ସବୁ ତ ନାଇଁ ନାଇଁ ନାଇଁ ରୁ ରୁକ୍ମଣୀଙ୍କ ମହଲ ସେଇଟା ଜାଣ କହନ୍ତି ଆଉ ସେଇଟାକୁ ଆମେ ମନ୍ଦିର କହିଦେଲେ ସେଠୀ ରୁକ୍ମଣୀ ରହନ୍ତି ଏମିତି କୁହନ୍ତି ଆଉ ହ
ହଉ ହଁ ହଁ।
ସେ ହଁ ସେପଟେ ଦ୍ୱାରିକାରେ ବି ଖାଇବା ପିଇବାକୁ ଯୋଉ ଗୁଜୁରାଟି ମି ମିିଠା ଟାଇପ୍ ର ବେଶୀ ଯୋଉ ଭଲ ଲାଗେ ଢୋକଲାଟା ଭଲ ଲାଗେ ଖାଇବାକୁ। ଆଉ ଗୁଜୁରାଟି ଜିନିଷ ବିକ୍ରି ହୁଏ ଭଲ।
ଆଁ ହେଲା।
ହଁ।
ଗୁଜୁରାଟି ଜିନିଷ ସବୁ ବଢ଼ିଆ ବଢ଼ିଆ ଲୁଗା।
ଗୁଜୁରାଟି ଗୁଜୁରାଟି ପ୍ରିଣ୍ଟ ଯୋଉ ପଡେ ସବୁ। ଲୁଗା ମାନଙ୍କରେ ସବୁ ଯୋଉ କହନ୍ତି ଗୁଜୁରାଟ ଲୁଗା ସେଇପଟେ ସବୁ ହେକି ରୁହେ। ତର ତ ଶସ୍ତା ଥିବ ତାହେଲେ।
ହଁ ହଁ ମୁଁ ଆଣିଥିଲି ସିଆଡ଼ୁ ବା ହାଲୋ।
ହଁ।
ହଉ ମୁଁ ରଖୁଛି ଆଁ।
ହଁ ହଁ।